ସେଇ
ଆଜ୍ଞା ଆଜ୍ଞା
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା
ଅ ଶୁଭ ସନ୍ଧ୍ୟା କଣ କରୁଛନ୍ତି?
ଆଜ୍ଞା ଆଜ୍ଞା ହଁ କିଛି ପଢାପଢି ତ ଚାଲିଥିଲା ଏବେ ବର୍ତ୍ତମାନ କିଛି ସମୟ ବିରତି ନେଇଛି
ଆଚ୍ଛା ବିରତି ନେଇଛନ୍ତି ନାଇଁ କି
ଆଜ୍ଞା ଆଜ୍ଞା ଆପଣ କଣ କରୁଛନ୍ତି? ହଁ ଏମିତି ତ ତିନି ସରିବା ପରେ ବର୍ତ୍ତମାନ ସରକାରୀ ପ୍ରସ୍ତୁତ ହଉଚି ଆଜ୍ଞା ଆଜ୍ଞା
ଆଚ୍ଛା ମୁଁ ବି ସେ ଆମର ଟିକେ କାମ ଥିଲା ବଜାର ଯାଇଥିଲି ବର୍ତ୍ତମାନ ଘରକୁ ଫେରିକି ଆସିକି ଟିକେ ଇଏ କରୁଥିଲି ଆଉ ଆଚ୍ଛା ତ ଚାକି କି କୋଉ ଚାକିରି ଉପରେ ଆପଣଙ୍କର ଇଛୁକ ଅଛି
ହଁ ନାଇଁ ସେମିତି ତ ନାଇଁ ସମସ୍ତ ପ୍ରକାର ଚାକିରି ସରକାରୀ ଚାକିରି ପାଇଁ ତ।
ହଁ ପ୍ରସ୍ତୁତ ଚାଲିଛି। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଚ୍ଛା ଆଗକୁ ତ ବୋଧେ ଇଏ ବାହାରିବ ପୋଲିସ ବାହାରିବ।
ଆଜ୍ଞା ହଁ ଏମତି ସମସ୍ତ ସରକାରି ଚାକିରି କରେ। ତ ପକ୍କା ହଉଛି ଚାଲିଛି ଚେଷ୍ଟା ଜାରି ରହିଛି। ଆଜ୍ଞା ଆଜ୍ଞା।
ଆଜ୍ଞା।
ହଉ।
ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ନିହାତି ଭାବରେ ସମସ୍ତେ ଭଲ ଅଛନ୍ତି। ଇଶ୍ଵର ମଙ୍ଗଳରେ ଦିନ ବହୁତ ଭଲ ଭାବରେ କଟି ଚାଲିଛି ଆଉ ଆପଣଙ୍କ ଘରେ କେମିତି ଅଛନ୍ତି
ଆଜ୍ଞା ଆଜ୍ଞା ଖାଇବା ସରିଲାଣି?
ଆଜ୍ଞା ଆପଣଙ୍କର ପରିବାର କେମିତି ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି ମାମା, ବାବା ସବୁ ଭଲ ଅଛନ୍ତି ବୋଉ ବାପା ସବୁ ଭଲ ଅଛନ୍ତି ଏବେ ତ ତାଙ୍କେ ବି ବଜାର ଆଡେ ଏକା ଯାଇଛନ୍ତି।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ ଭଗବାନଙ୍କ ଆଶୀର୍ବାଦ ରହିଥାଉ ଆପଣଙ୍କ ଉପରେ ଭଲ ଭାବେ ରୁହନ୍ତୁ।
ଆଉ ଆପଣ କଣ କରନ୍ତି ମାନେ ପଢାପଢି କରନ୍ତି?
ହଁ ପଢା ପଢି ମୋର ଏବେ ଭାଇ ଯୁକ୍ତ ଦୁଇ ଏ ଯୁକ୍ତ ତିନି ର ଦୁ
ଆଜ୍ଞା ଆଜ୍ଞା।
ହୁଁ। ସେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ତ ଜାଣିଥିବେ ଆପଣ? ହଁ ସେ ଅଖିଳ ଭାରତ ବିଦାର୍ଥୀ ପରିଷଦ ରେ ମୁଁ ବର୍ତ୍ତମାନ ଆ ଏବେ ମୁଁ ଆମ ଗଞ୍ଜାମ ବିଭାଗ ତିନିଟା ଜିଲ୍ଲାକୁ ନେଇକି ଗଞ୍ଜାମ ବିଭାଗ ଦେଇଛି। ହଁ ଅଁ ଗଞ୍ଜାମ କନ୍ଧମାଳ ଗୁମୁଶର।
ଆଜ୍ଞା।
ରେ ମୁଁ ଏବେ ସେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ର ହଁ ଯେମିତି ଆମର ଇଏ ଆଜିକାଲି ତ ସବୁ ଫୋନ ଦେଖିକି ମାନେ ଆଉ ସୁ ଇଏ କରୁଛନ୍ତି ଫୋନ ରେ ହିଁ ଲାଗି ଥାଉଛନ୍ତି ପିଲାମାନେ।
ଆଜ୍ଞା ଆଜ୍ଞା।
ଇଏ ଅଛି ଯେ ଫୋନଠୁ ଖେଳକୁଦ ଟାଇମ୍ ସମୟ
ହଁ। ଯେମିତି ସେ ଇଏ ଟା ଚାଲିଛି ବର୍ତ୍ତମାନ। ହଁ ସେଥିପାଇଁ ଟିକେ ଇଏ ଫୋନ୍ ଫୋନ୍ ବେଶି ନ ୟୁଜ କରିକି ଖେଳକୁଦ ଉପରେ ତାର ମୁଁ ସେ ଆମର ବିବା ଭାଗ ର ସଂଗଠନ ମନ୍ତ୍ରୀ ଅଛି ମୁଁ ବର୍ତ୍ତମାନ। ଅଖିଳ ଭାରତ ବିଦ୍ୟାଥୀ ପରିଷଦର। ଖେଲ ଭାରତ।
ଆଜ୍ଞା।
ହଁ ଯେମିତି ଏବେ ତ ସଂଗଠନ ସବୁ ତାପରେ ନୂଆ ପିଲା ବି ଅ କର ଆମର କଣ ଯେ ପଡ଼ିବା ଇଏରେ ଯୋଡି ହଉଛନ୍ତି ତ ତାଙ୍କୁ ସବୁ ବୁଝେଇବାକୁ ପଡ଼ୁଛି ଏମିତି ବୋଲି ସେଇଆା ଚାଲିଛି ବର୍ତ୍ତମାନ ଏବେ ଆପଣ ସେଇଠି ବି ଆପଣଙ୍କର ମାନେ ସବୁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ରେ କୁହନ୍ତୁ। ପିଲାମାନଙ୍କୁ ତାଙ୍କେ ବି ଯୋଡ଼ି ହେବେ ତାଙ୍କେ ବି କିଛି ଜାଣିପାରିବେ ଶିଖିପାରିବେ। ବ୍ୟବସ୍ଥା।
ଆଜ୍ଞା ଆଜ୍ଞା ନିହାତି ଭାବରେ। ଏ ତ ବହୁତ ଭଲ ଆଜ୍ଞା ଆଜ୍ଞା ବହୁତ ଭଲ। ହଁ ମୋର ଏମତି ଯୁକ୍ତ ତିନି ପରେ ବର୍ତ୍ତମାନ ତ ପଢ଼ାପଢ଼ି ତ ଏମିତି ଚାଲି ରହିଛି
ଆଜ୍ଞା ଆଜ୍ଞା।
ଚାଲିଛି ଦିନ ଆଉ ବଡ଼ିବଡି ତ କିଛି ସମୟଙ୍କୁ ପରେ କରିବାକୁ ପଡ଼ୁଛି। ଏଇ ସକାଳୁ ଉଠି କିଛି ସମୟ ପାପଡ଼ି କରିବା ପୁଣି ଏଇ ପୁଣି ରାତି କରିବା ପୁଣି ଖୁଆ ବେଳେ ଏମିତି କିଛି କିଛି ସମୟ ବାହାର କରି ପଢ଼ାପଢ଼ି ଉପରେ ହିଁ ଚାଲିଛି। ବର୍ତ୍ତମାନ ପାଇଁ ଏମିତି ହିଁ ଚାଲିଛି ସମୟ ଟା ଆଗକୁ ଫଳା ଫଳ କେମିତି ହଉ ଭଲ। ଭ ଆସିବ ତାହାହିଁ ଚେଷ୍ଟା ପ୍ରଚେଷ୍ଟା ତ ଚାଲି ରହିଛି ଆଉ ସେଇ ଚାକିରି ପାଇଁ ତ ଚାଲି ରହିଛି ଫଳାଫଳ କେମିତି। ଏମତି ଭଲ ରହୁ ତା ପାଇଁ ଜାରି ରହୁଛି ଜାରି ରହିବା ଦରକାର ମଧ୍ୟ। ଆପଣ ମଧ୍ୟ ଚେଷ୍ଟା କରନ୍ତୁ ଆଉ ଏ ଯୋଉ ଅଖିଳ ଭାରତରେ ଜଇନ ହେଇ ଅଛନ୍ତି ଶୁଣିକି ମତେ ମାନେ ବହୁତ ଭଲ ଲାଗିଲା। କାହିଁକି ନା କର୍ମ ତ କରିବା ଦରକାର ହିଁ। ପାଠ ପଢ଼ା କେବଳ ପଢ଼ିଲେ ହବ ନାହିଁ ପାଠ ପଢ଼ା ବ୍ୟତୀତ ଅନ୍ୟ କୌଣସି କରସତି କରିବାକୁ ପଡ଼ୁଛି ଆଗେଇ ଆସିବା ବହୁତ ଭଲ। ଆଉ ଆପଣ ବହୁତ ଭଲ ସ୍ଥାନରେ ଅଛନ୍ତି। ତ ଶୁଣିକି ମତେ ବହୁତ ଭଲ ଆଜ୍ଞା ଆଜ୍ଞା କୁହନ୍ତୁ।
ଆମର ଗୋଟେ ଏକା ମୁଖ୍ୟ ଲକ୍ଷ୍ୟ ହଉଛି କି ମାନବ ସେବା ହିଁ ମାଧବ ସେବା।
ଆଜ୍ଞା ନିହାତି।
ଯେତିକି ଆମେ ସେବା କରିବା ଆମକୁ ମାନେ ଭଗବାନ ସେତିକି ସେବା ଇଏ ଯୋଗେଇ ଦେବେ। ତ ଇଏ ବର୍ତ୍ତମାନ ତ ମା ହ ପ୍ରଭୁଙ୍କର କାଲି ସ୍ନାନ ଯାତ୍ରା ସରିଲା ସେଥିପାଇଁ
ଆଜ୍ଞା ଆଜ୍ଞା।
ଖାଲି ତ ପ୍ରଭୁ ପୁଣି ଏବେ ପନ୍ଦର ଦିନ ପର୍ଯ୍ୟନ୍ତ ଅନସରରେ ପଡିଲେ ହ ଏଇ ହେଇକି ଆଉ ଖାଇବା ଜାମୁ କୋଳିଆରେ ଖାଇଚତ କି ନାଇଁ ଏଇ ବର୍ଷ?
ହଁ ଏଇଥର ଟିକେ ମାନେ ବହୁତ କମ୍ ଆସିଛି। ତ ହଁ ବ ମାନେ ବହୁତ କମ ଖାଇବା। ଟିକେ ଟିକେ ଖାଇଛି ବହୁତ ବେଶୀ ନାହିଁ। ପୂର୍ବ ଦିନ ଭଳି ବହୁଳ ମାତ୍ରାରେ ମାନେ ବହୁତ ଆସିବାର ହଁ ଆମ୍ବ ବହୁତ ଖାଇଛି, ଆଜ୍ଞା-ଆଜ୍ଞା।
ଆମ୍ବ ବି ବହୁତ ଖାଇଛି, ହଁ। ନାଇଁ ଯି, ଆମପଟେ ଜାମୁ କୋଳି ଅଧିକ ମିଳେ। ଜାମୁକୋଳିଟା ବି ଦେହ ପାଇଁ ଭଲ ଯେମିତିକିି ଆଁ
ଜାମୁକୋଳି ଅଧିକ ମିଳୁଥିବ ନା?
ହଁ, ଆଜ୍ଞା। ଆମ ଅଞ୍ଚଳରେ ମାନେ ଜାମୁକୋଳି ବହୁତ ଭଲ ମିଳେ, ଆଉ-ଉ-ଉ ତା ଅପେକ୍ଷା ଜାମୁ କୋଳିଟା ମାନେ ଦେହ ପାଇଁ ବି ଭଲ, ଯେତେବେଳେ ବ୍ଲଡପ୍ରେସର ବିପି ଫିପି ସେଇଟା ଆଁ କଣ୍ଟ୍ରୋଲ କରିଦିଏ। ହ୍ୟାଲୋ। ଶୁଭ ସନ୍ଧ୍ୟା ଭାଇ।
ଆଜ୍ଞା-ଆଜ୍ଞା ନିହାତି ନିହାତି ଭାବରେ। ହଁ ପ୍ରତି ତ ବହୁତ ଭଲ ମାନେ, ଭିଟାମିନ୍ ଜାତି।
ଆଜ୍ଞା।
ଖାଇବା ଦରକାର ବି ତାପରେ ଦେଖ ବର୍ଷକୁ ଥରେ ଆସେ। ତ ଖାଇବାକୁ ଭଲ ଲାଗେ।
ଆଜ୍ଞା-ଆଜ୍ଞା, ଆଜ୍ଞା। ଚାରିଟ ଠିକ ଅଛି, ଆଉ ସେଇଆ ତ। ଖାଇବାଟା ବି ବହୁତ ଭଲ। ଆଉ ଏବେ କୋଉଠି ଅଛନ୍ତି? ହ୍ୟାଲୋ। ଦଶ ଟଙ୍କା ଟିକେ ଦେଲ।
ଆଜ୍ଞା।
ଏବେ କୋଉଠି କଣ ଅଛନ୍ତି? ଆ ତୋର ବୁଲାବୁଲି ସଇଲାଣି?
ଆଜ୍ଞା।
ବୁଲାବୁଲି କରିଯାଇ ନାହାନ୍ତି କି ଆଜି କୁଆଡେ?
ମୋ କଥା ଶୁଭ୍
ଆଜ୍ଞା-ଆଜ୍ଞା ଶୁଭୁଛି, ଶୁଭୁଛି ଶୁଭୁଛି, ଶୁଭୁଛି ଶୁଭୁଛି ଆଜ୍ଞା। ାଇ ମାି ମୁଁ ମର ରଖି ହୁଁ।
ମୋ କଥା ଶୁଭୁଛି ଆପଣଙ୍କୁ?
ଆଜ୍ଞା-ଆଜ୍ଞା, ଶୁଭୁଛି ଶୁଭୁଛି। ମୁଁ ତ କହି, ମୁଁ ତ କହିଲି ଶୁଭୁଛି ବୋଲି ଆଜ୍ଞା। କୁହନ୍ତୁ।
ଭଲ ଭାବେ। ଭାଇ।
ଆଜ୍ଞା-ଆଜ୍ଞା ଭାଇ ଶୁଭୁଛି, କୁହନ୍ତୁ।
ତ ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ ପାଗ କେମିତି ଅଛି ମୁଁ ପଚାରୁିଥିଲି।
ଆମ ଅଞ୍ଚଳରେ ବର୍ତ୍ତମାନ ପାଗ ମେଘୁଳିଆ ତ କରିକି ଅଛି ବର୍ଷା ହେଉଥିଲା ସଖାଳୁ। ଏବେ ବର୍ଷା କିଛି ହଉନି, ଏବେ ଟିକେ ଖାଲି ମେଘୁଳିଆ କରିକି ଥଣ୍ଡା ହେଇକି ଅଛି ଆଉ ଆପଣଙ୍କ ଅଞ୍ଚଳରେ?
ହଁ ଆମ ଅଞ୍ଚଳରେ ମଧ୍ୟ ଏମିତି ଏ ଟିକେ ଗୁଳି ଗୋଳିଆ ରହି ଛି ମାନେ
ଆଜ୍ଞା ଆଜ୍ଞା।
ପାଇକି ଅଛି ଆଉ କିଛି ସମୟ ପୂର୍ବରୁ ମାନେ ବର୍ଷା କିଛି ହେଇଥିଲା। ବର୍ତ୍ତମାନ ମେଘୁଆ ହେଇକି ଅଛି ହଉନି ଟିକେ ମାନେ ଗୁଲୁଗୁଳିଆ ରହିଛି ଭଲ ଲାଗୁ ହଁ ଭଲ ଲାଗିଲା ଆଜ୍ଞା କୁହନ୍ତୁ।
ମତେ ବି ମତେ ବି ଆପଣଙ୍କ ସହ କଥା ହେଇକି ବହୁତ୍ ଭଲ ଲାଗିଲା। ହଉ ଆଜ୍ଞା ରଖୁଛି ତାହେଲେ।
ଆଜ୍ଞା ଆଜ୍ଞା ଆଜ୍ଞା ନି
ନିଶ୍ଚିତ ଶୁଭ ସନ୍ଧ୍ୟା।